ହାଲୋ।
କଁ କରୁଛୁ କଣ? କଁ କରୁଛୁ?
ଶୋଇଚି।
ଅ, ହଁ।
ୟୁ ମ୍ୟାଥ୍ ଇଂଲିଶ ଭଲ ସେ କର। ହ୍ୟାଲୋ, ହଁ।
କଣ କରୁଚୁ?
ଶୋଇଚି, ତୁମେ?
ହୁ, ହୁ ନା ଏତେ ସମ୍ମାନ ଦେନା।
ହଁ, ହଁ ଆଉ ତୁ କଣ କରଚୁ?
ମୁଁ ଏ ବସିଚି ଆଉ, ଆଉ।
ଆଉ ତୋମ ବିଜନେସ୍ ଏଇନା କେମି ଚାଲିଚି?
ବିଜନେସ୍ ମୁଁ ବିଜନେସ୍ କରୁନି।
ସରି ବ୍ୟବସାୟ ବ୍ୟବସାୟ କେମିତି ଚାଲିଚି ଏଁ,?
ହୁଁ, ମୁଁ ବ୍ୟବସାୟ କରୁନି।
ଯୋଉଠି ରହିଚ ତୋମର ଏଇଖିଣା କେମିତି ଚାଲିଚି ଯୋଉଠି ରହିଚ?
କର୍ମମୟ ଜୀବନ ମୋର ଭଲ ଚାଲିଚି।
ଓହୋ, ରଜକୁ ରଜ ରଜ କେମିତି କଟିଚ କଟିଛି?
ରଜ ଭଲ ଯାଉଛି ଆଉ। ମୁଁ ଆଜି ଡିଉଟି ପଳେଇଥିଲି, କାଲି ଟିକେ, କଣ କହିଲୁ?
ଦୋଳି ଖେଳିଲଣି ନା?
ନା, ନା।
ରଜରେ ଦୋଳି ଖେଳିବନି ଆଉ କଣ କରିବ?
ହଁ ଯେ ମୁଁ ଖେଳିବି, ଆଜି ଗୋଟେ ଦିନ ପଳେଇଲେ, ମୁଁ ଟିକେ ଡିଉଟି ପଳେଇଥିଲି ତ। କାଲି ଖେଳିବି ଆଉ।
କର୍ମ ଆଗରେ, କର୍ମ ଆଗରେ ଫେର୍ ଖୁସି ଟା ଟେ ଦେଖିବେ ନା ନାହିଁ?
ହଁ ନିହାତି ସେଥିପାଇଁ ତ ଆଜି ଗୋଟେ ଦିନ ପଳେଇ
ତୁ ତ ବେଶୀ ଗପୁଚୁ। ହଁ, ହଁ ଆଉ ଆମେ ତ ଆଜି ଯାଇଥିଲୁ ଦୋଳି ପା ଖକୁ ମେଞ୍ଚେ ଥିଲେ ଆମେ ଯାଇଥିଲୁ
ଏଠୁ ଯାଇକି ସେଟି ପହଞ୍ଚିଲୁ ହୁଁ ହୁଁ ସେଠି ଏ ହଁ ସେଉଠୁ ପହଞ୍ଚି ସେଠି ଟି କିସ ସମୟ ଠିଆ ହେଲୁ। ତାପରେ ଦୋଳି ଝୁଲୁଥିଲା। ତାକୁ ଆମେ ତାକୁ ଆମେ ଅଟକେଇଲୁ, ଅଟକେଇ ସାରିଲା ପରେ ଛୁଆ ଗୁରା ବସିଥିଲେ। ସେମାନେ ଓହ୍ଲେଇଲେ, ଆମେ ଫେର୍ ଆଜ୍ଞା,
ଡାକ ମଉସା ହେଇଗଲେ କି? ତୋମେ ଡାକ ମଉସା ଭଳିଆ କ
ଏ ହୁଁ, ହଁ ଉଁ, ଦଶ ମିନିଟ୍ ଯିବ ଫେର କେମିତି? ଆଉ ତ
ବୁଝୁଚ ନା?
ହଁ ଏ କଲ୍ ଟା ଖରାପ ହେଇଯିବ।
ଏ ହେଁ। ହଁ। ତାପରେ ଏ ଯୋ ସେଠୁ ଖ-ଖେଳିଲୁ ଦୋଳି। ଦୋଳି ଖେଳିଲୁ ଆମକୁ ବହୁତ ଭଲ ଲାଗିଲା। ଆଉ ତାପରେ ଆଉ ଟିକେ ଖେଳିଥାନ୍ତୁ କିନ୍ତୁ ବର୍ଷା ଏଡେ ଜୋରେ ଆସିଲା ଯେ
ଆଙ୍ଗ ଧ ହଁ ତାର ଆଜି ନାଚ ହବ ଏଇଠି।
ନା ନାଚ ହବନି ପା ଷ୍ଟେଜ ତ ନାହିଁ ବର୍ଷା ତ ଏଡେ ଜୋର ହେଲାଣି ଘଡଘଡି ମାରୁଚି ବିଜୁଳି ମାରୁଛି। ଚଡ଼ଚଡି ବି ମାର ଚି ଆଉ କେମିତି ସେ ଷ୍ଟେଷ୍ଟଟା ତ ହେଲାନି ଆଉ।
ତାଙ୍କ ସେଇଠି ଯୋଉ ମାଟି ପକେଇଚନ୍ତି। ସେଇଠି ନଲେ ନାଚୁନାହାନ୍ତି। ସମସ୍ତେ ଦେଖିବେ ବଢିଆ ହବ ହଁ।
ହୁଁ ହୁଁ।
ଖାଲି ଏମିତି ଯେମିତି ପାଲା ହୁଏ ନା ଯୋଉ ଷ୍ଟେଜ ବନ୍ଧନ୍ତି ନା ପାଲରେ ଖାଲି ସେମିତି ଗୋଟେ ବାଉଁଶ ଭଳି ବନ୍ଧିଦିଅନ୍ତେ। ଏମିତି ଟିକେ ଝାଲେରି ଟାଙ୍ଗି ଦିଅନ୍ତେ ବଢ଼ିଆ।
ସିଏ କହୁଥିଲେ ସିଏ କହୁଥିଲେ ନାଛ କରିବେନି ଖାଲି ଛୋଟ ଛୁଆ ମାନଙ୍କର ଖେଳ କରିବେ। କିନ୍ତୁ ବର୍ଷା ଟା
ଆ ଖେଳ ନାଚ କଲେ ଗୋଟେ ଇଣ୍ଟରେଷ୍ଟ ନ ଦେଖ ରାତିରେ କଣ ଖେଳ?
ସେଇ କହୁଥିଲେ ତ କରିବେ ଷ୍ଟେଜ ଫେଜ ତ କରିନାହାନ୍ତି ଆଉ କଣ କେମିତି ନାଚ କରିବେ?
ଠାକୁର ଦ୍ଵାରେ ଏ ବି ଷ୍ଟେଜ ତ ମୁଁ ଦେଖେ ନାହିଁ ଅବଶ୍ୟ। ମୁଁ ଖାଲି ଦେଖିଚି ଗୋଟେ ବ୍ୟାନର ମାରା ହେଇଛି ରଜ ମହୋତ୍ସବ।
ବୋଧେ ଷ୍ଟେଜ୍ କରିନାନ୍ତି ନା କଣ?
ନାଇଁ।
ଆଉ ପଢୁଛୁ ନା।
ନା ରଜ ମାହଲରେ କଣ ପାଠ ପଢି ମୁଁ କହିଲ ଦେଖି।
ଆଉ କଣ ଗଧି ହବ ନା କଣ
ନା ଗଧି ହବନି ତିନି ଦିନ। ଛାଡିକଦବା ଆଉ ଯେତିକି ଅ ମାନେ ଯେତିକି ପଡି ତା ଠାରୁରେ ଅଳ୍ପ ପଡେ। ନା କଣ କୁହଥିଲ କୁହ।
ଦିନ ବା ଯିବା ବୁଲିବୁ ରାତି ସାତ। ତଟାରୁ ବସିବୁ ତାରେ ଉଠିବୁ ସାଢ଼େ ବାରଟା।
ଦିନ ନଗଲେ ମ ଥକା ଲାଗିବ ଶୋଇବୁନୀ ରାତିରେ।
ଆ ସାଢେ ବାରଟା ରୁ ଚାରିଟା ପର୍ଯ୍ୟନ୍ତ ଶୋ
ସାଢ଼େ ବାରଟା ଯାହାେଲେ ବି ମଣିଷକୁ ତ। ସାତରୁ ଆଠ ଘଣ୍ଟା ଶୋଇବା କଥା ଭାବ କି ତୁମେ।
ତୁ ବା ସାଢେ ବାରଟାରୁ ହଉନହେଲେ ଶୋଉନୁ ସାତଟା ପର୍ଯ୍ୟନ୍ତ ଆପଣ ଟିକେ ପୁଣି ପଡୁ ସେ ବୋଲି ବୁଲିବୁ ପୁଣି ସେତିକି ବେଳେ ପଡିବୁ।
ହୁଁ ପାଞ୍ଚ ମିନିଟ ଯଣ ହେଇନି ଆହୁରି। କୁହନ୍ତୁ ଆଉ ଆଉ ଏଇଆ କଥା ଦୋଳିିତ ଯାଇଥିଲୁ ମୁଁ ଖେଳିବାକୁ ଆଉ ଟିକେ ଖେଳିଥାନ୍ତି ମ। କିନ୍ତୁ ପଳେଇଲା ଯଉ ବର୍ଷା ହେଲା।
ବର୍ଷା ଟା ଦେଖୁନୁ କିନ୍ତୁ ଗୋଟେ ହଉଛି ଡିଷ୍ଟର୍ବ କରୁଛି ରଜ ଟା କୁ। କ ଖରାପ କରିଦବା ବର୍ଷା ରଜରେ ଡ୍ରେସ୍ କରଛ ନା।
ହଁ ଡ୍ରେସ କରିଥିଲି ତାକୁ ଗୋଟେ ମଷା କରି ଦେଇଛି ତା ଗଟେ ପେଚ ମାରି ବୋଲି ଭାବୁଥିଲି।
ନୂଆ ଡ୍ରେସ୍ ତର ମୂଷା କାଟିଦେଲା କୋଉଠି ରଖିଥିଲେ କି,
ରଖିଥିଲି ଆମ ଘରରେ ଟେବୁଲ ଉପରେ ଟେବୁଲ ତଳେ ହିଁ ଇ। ମେଜ ତଳେ ମେଜ ତଳେ ହଁ।
ତମର ବା ଗଡରେଜ ନାଇଁ ନା ଟ୍ରଙ୍କ ନାଇଁ।
ଆମ ଗଡ଼ରେଜ ରେ ବି ତବ। ଆମ ଗଡ଼ରେଜରେ ତ ମୂଷା କାଟିଦଉଚି ଆଉ କଣ କହିମି କୁହ? ତମେ ଜମା ଦେଖିନଥିବ ନା?
ନା।
ନା ହଁ ସେଇ ସେଇତ କଥା ହଁ। ମୁଁ ଯେହେତୁ ତମକୁ କେବେ ଡାକିନି ତମେ ଜାଣିବ କେମିତି। ଦିନେ ନଡ଼ାକିକି ମୁଁ ନଡାକେ ଦିନେ ପଳେଇ ଆସିବ। ଦେଖୀବ ଆମର କିଛି ନାହିଁ ହଁ ହଁ। ଖାଇବା ରଖିଦେମି ନ ତିଅଣ ଛଅ ବଜା ଆଉ ହୁଁ ରଜ ମାହୋଲ ଟିକେ ଆମ୍ବ ଫାମ୍ବ ନେଇକି ଆସିବ ଆଉ ବେଶ ତୋର ମୁଁ ତାକତିରେ ବି ତମଙ୍କୁ ଦେମି ଆଉ ହଁ ମିଠା ପିଠା ବି ଟିକେ ଆଣିଥିବ। ମିଠା ଟିକେ ଆଉ ଆମ୍ବ ଚେନାଚୁର ବିସ୍କୁଟ ତ ସମସ୍ତେ ନିଅନ୍ତି ସାଧାରଣ କଥା ତମେ ବି ଆଣିବ ଆଉ।
ହଉ।
ଆଉ କଣ ଏକ୍ସଟ୍ରା ଅଲଗା ଜିନିଷ ଆଣିପାରିବା କି?
ହୁଁ।
ପୋଡ଼ କିଲେ ଖଣ୍ଡେ ଆଣିଥିବ ହଁ ହଁ ପୋଡ଼ କିଲେକି ଆଣିଥିବ।
ପୋଡ କିଲେ ଏତେ ପଇସା ନାହିଁ ପୋଡ ପାଇଁ ପଇସା ନାହିଁ।
ଓ ପୋଡ଼ନେ ଛୋଟ୍ କିଲକ ଯଦି ଏତେ ମୁଁ ଜାଣିନଥିଲି ଆଉ ତାହଲେ ଆଣିବନି ଅଢ଼େଇଶ ଖଣ୍ଡେ ତାନେ ଆଣିବ।
ହ ହଁ। ସେଇଟା ପୋଡରେ ସେ ଅଢେଇଶ ଟା ବି ତ ପୋଡରେ ଯାଉନି କି?
ତା ଟାଇମ ନାଇଁ ଖାଇବାକୁ।
ଆ ମୁଁ ନେଲେ ଖାଇବାକୁ ଦଉ ନହେଲେ ନାଇଁ?
ହଁ ନା ନା ଆମର କୁଆଡୁ ଆସିବ।
ହଁ ଆଉ ତମେ ତମ ଘରକୁ ଯିଏ ଯିବ ସିଏ ନେଇକି ଯିବ ତମେ ସେଇଆକୁ ଖୋଲିକି ଦବ। ପି ନାଁ
ହଁ ରୁହ ଟିକେ ବାପା।
ହଁ--ଆଉ
ଲାଗୁଛି ସମୟ ଗୁଡାକ ଯାଉନି।
ନାଇଁ ମତେ ବି ସେୟା ଲାଗୁଛି। ମତେ କିନ୍ତୁ ଲାଗୁଚି ଜଲଦି ଜଲଦି ପଳଉଛି କିନ୍ତୁ ଏବେ ଜମା ଯାଉନି। ଟିକେ ବାହାର କରିକି ୟୁଟୁବ ଦେଖିଦଉନ।
ସେଇଆ ଲାଗୁଛି। ହଁ ଟିକେ ବୁଲାବୁଲି କରନ୍ତେ ରଜ ଟା ରାତିରେ ଟିକେ ଯାଆନ୍ତେ ଦୋଳି ଖେଳିବାକୁ।
ହଁ ବା ମୋର ଭାରି ଇଚ୍ଛା ଥିଲା ମୁଁ ଆଉ ଟିକେ ଖେଳିଥାନ୍ତିି ପଳେଇ ଆଇଲିି ବର୍ଷା ହେଲା।
ମେହେନ୍ଦି ଲଗେଇବୁନି କି? ଉଁ ହୁଁ ଆଉ
ତମର ସେଠିକା କାଳୁ କାଳୁ ଶୁଭୁଛି କିଏ ଅଛନ୍ତି କି?
ଆଉ ରଜ ପାଇଁ କାଲି ମେହେନ୍ଦି ଲଗଉଥିଲେ ବସିକି। ପୁଣି ଆଜି ବି ଲଗଉଛନ୍ତି। ଆ ରଜ ଟା ତିନ ତାଙ୍କର ମାଙ୍କଡ଼ ହାତତ ସେଥିପାଇଁ ଜାଗା ହ ହଉ ତାଙ୍କର ବଣ ମଣିଷ ହାତ ହଁଯେ ହେଲେ କାଳିଆ କାଳିଆ ହାତଟାନା ସେଟା ଟିକେ ଛାଡ଼ି ଯାଇଛି ଦେଖି ଖାଉନି ତାପରେ ଆଉଥରେ ମୋଡ଼ଉଚି ବୋଲି।
ସେଇଲ ମୁଁ ଆଜି ମୋଦେଇକି ମେହେନ୍ଦୀ ନାଇ ଦଉଥିନି କେତେ ସୁନ୍ଦର ମେହେନ୍ଦି ନାଇଁ ଦେଇଚି ଦେଖିଲାବେଳକୁ ଗୋଟେ ଗାଧୁଆ ଛାଡ଼ି ଗଲା ସେ ମେହେନ୍ଦିରକି ଶକ୍ତି। ଆର ଥରିକା ଆଣିଲା ବେଳକୁ ମୁଁ ଆଣିବି ସିଂ ମେହେନ୍ଦୀ।
ମୁଁ ନେଇ ଆସିଥିଲି ତିନିଟା ଆଉ ହୋଉଚି ଏଟା ଛାଡ଼ିଲେ ପୁଣି ଆଉଥରେ ଲଗେଇମି। ପୁଣି ଏଠି ଥରେ ଚାଲିଲେ ପୁଣି ଏଇଠି ବୁଦ୍ଧି ବୁଦ୍ଧି ମୋର।
ହୁଁ ଏତେ ଅନେଶତ ବୁଦ୍ଧି ଯେ ତିନି ଟାଙ୍କ ଚାଇନା ମେନ୍ ହେଲା ଗୋଟେ ସିଙ୍ଗ୍ ମେହେନ୍ଦି ଆଣିପାରିଲୁନି।
ନା ସେଇ ମେହେନ୍ଦିଟା ମୁଁ ଏଟା ଶସ୍ତାରେ ପାଇଲିି ନେଇ ଆସିଲି। ଆ ସେଇ ମେହେନ୍ଦି କାହିଁ ଗୋଟେ ଖୋଳ ଗୋଟେ ଖୋଳ ଆସିଥିଲା ମୁଁ ନେଇଆଇଥିଲିି।
ଶସ୍ତା ମାନେ ଦିଟଙ୍କା ଆଠଣା କି?
ସାତ ଟଙ୍କା।
ହେ ସାତ ସାତ ଟଙ୍କା ହେଇକି
ହଁ।
ଆଉ ତିନି ଟଙ୍କା ଦେଇଥିଲେ ଭଲ ମେହେନ୍ଦି ପାଇଥାନ୍ତ ହଁ ସେଟା ସ ସସନ୍ତାରେ ହିନସ୍ତା ହେଇଗଲା ହଁ ତମେ ଜାଣିପାରିଲନି ସେରା କେମିତି ତମେ ଶସ୍ତାରୁ ଅବସ୍ଥା ଆଉ ହୀନସ୍ତା ବି ହେଇଗଲ। ସିଏ ଗୋଟେ ସେଥିରେ ଗୋଟେ କଣ କହିଲେ ହେଟା ଗୋଟେ ଫୁଲ କାଟିଲା ବେଳକୁ ସେ ଶୂନ ହେଇଯିବ ଫୁଲ କାଟିବି କଣ ତ ଗାରେଇ ହେଇଯାଉଚି ଶୂନ ହେଇଯାଉଚି ଶୂନ ହେଇଯାଉଚି ତାକୁ ଏକ କେମିତି କରିମି।
ହେଟା ଟିକେ ପାଣିଆ ଅଛି ମେହେନ୍ଦିଟା।
ତଥାପି ମୋର ଟ୍ୟାଲେଣ୍ଟ ମୋର ମୋର
କଣ ମୋର ଯୋଉ
ପୁରା ସୁନ୍ଦର ଭାବରେ ନାଇ ଦେଇଚି କିନ୍ତୁ ମୋ ପରିଶ୍ରମର ଫଳ ରହିଲାନି ଆଉ ମେହେନ୍ଦୀ ଛାଡ଼ିଗଲା ଆଉ।
ତମେ ଏଠି ହସୁଚ ନାଇଁକି ଭଲସେ କଥା ହଉନ।
କଣ ହସ କଥା ଆଉ ତମର ହେପଟେରେ କେ କେ ହଉଚ ମତେ କିଛି ଶୁବୁ ନେହିଁ। ମୁଁ କେମିତିଆ ଭଲରେ କଥା ହେମି।
ଆମ ପାଖରେ ଜଣେ କିଏ ହସୁଚି।
ହଁ ସେଇଟା କଣ କୋଉ ଭଳିିବ ଲାଗିବ କହିଲଣି।
ତମ ପଛରେ ବହୁତ୍ ସା ଉଁ ଶବ୍ଦ ଶୁଭା ହଉଚି।
ହଁ ସିଏ ଏଠି କେଳଙ୍କାକଳିଆ ଛୁଆ ଆରା ବସିଛନ୍ତିତ ସେଖାଲି ହଣ୍ଡିଆ ହଣ୍ଡିଆ ପାଟିି କରୁଛନ୍ତି ଯା କହିବୁ ହାଟ
ବୁଲି କୁଆଡ଼େ ଯିବା କଁ?
ମୁଁ ଭାବୁଚି କାଲି ଏ ପଳେଇମି ଘଟଗାଁ ତାପରଦିନ ପଳେଇମି ମହାଭିିନାୟକ। ସଇଲା।
ମତେ ଟିକେ ନଉନା ଲୋ। କଣ ହେଲା? ଛୋଟ ପ୍ଲ ଛୋଟ ଜୁତ।
ଯୁକ୍ତ ତିନି ର ଗଲେ ଯେ କିନ୍ତୁ ଆମେ ଯିବା। ସାଙ୍ଗ ଛୁଆଙ୍କ ସହିତ
ଖୁସିରେ ବୁଲ।
ଢାଙ୍କୁଣୀ ଟା ଦେଇଦେଲା କିଏ ଗୋଟେ। ନା ନା ଆଉ କିଛି କହିବାକୁ ଚାହୁଁନି ହଉ ତମେ ରଖ। ନା ନା ସେମାନେ ସକାଳୁ